ହ୍ୟାଲୋ
ହୁଁ।
କଣ କରୁଛନ୍ତି କେମିତି ଅ ଅଛନ୍ତି ଉ ଆଉ ଆଜିର କାର୍ଯ୍ୟ କେମିତି ଚାଲୁଚି?
ମୁଁ ଭଲ ଅଛି ଏବେ ଶୋଇଚି। କାର୍ଯ୍ୟ ସବୁ ସରିଲାଣି ଏବେ ମୁଁ ବିଶ୍ରାମ ନଉଛି ଆପଣ ବିଶ୍ରାମ ନେଇ ସାରିଲେଣି?
ଉଁ ହୁଁ।
ଖାଦ୍ୟ ଖାଇଚନ୍ତି ନା ନାଇଁ?
ହଁ ଖାଦ୍ୟ ଖାଇଚି। ଏବେ ବିଶ୍ରାମ ନଉଚି ଆଉ।
କଣ ଖାଦ୍ୟ ଖାଇଲେ?
ମୁଁ ଖାଲି ଭାତ ହେଇଥିଲା ଆଉ ଛତୁ ତରକାରୀ ଡାଲି ହେଇଥିଲା ଆଉ ଶାଗ ଭଜା ଲାଲ କଲର ର ଖଡା ଶାଗ ଭଜା।
ଆପଣ ହଳଦିଆ କଲର୍ ର ଛତୁ ଖାଇଚନ୍ତି ଆଉ ଲାଲ କଲର୍ ର ଅ ଶାଗ ଖାଇଚନ୍ତି?
ହଁ। ହଳଦିଆ କଲର ଛତୁ ଖାଇଚି ସେଥିରେ ଦି ତିନିଟା ଛତୁ ଏମିତି ବି ଥିଲା ଯୋଉଟା ଲାଲ କଲର ର ଥିଲା। ଆଉ ଗୋଟେ ଥିଲା ଧଳା କଲର ର ଏମିତି ସବୁ ବିଭି
ଧଳା ଛତୁ ଖାଇଛନ୍ତି ଧଳା ଛତୁ କାଠ ଛତୁ।
କାଠ ଛତୁ ତ ଖାଆନ୍ତି। କିନ୍ତୁ କାଠ ଛତୁ ମୁଁ ଖାଇନି।
ଆମ ଆଡେ କାଠ ଛତୁ ଖିଆଯାଏନି, ଆପଣଙ୍କ ଆଡେ ବୋଧେ ଖାଉଥିବେ ଆଉ।
ହଁ, ଆମ ଆଡେ ବାଉଁଶ ମୂଳରେ ଛତୁ କାଠ ଛତୁ, ତାଳ ଗଛ ମୂଳର ଛତୁ, ଏଇଗୁଡା ସବୁ ଖାଆନ୍ତି।
ଜାଣିଛନ୍ତି ନା ନାଇଁ ସେ ଯୋଉ ବାଉଁଶ ଗଜାରେ ଗୋଟେ ତରକାରୀ ହୁଏ।
ହଁ, ସେଟାକୁ କଣ କୁହନ୍ତି ବାଉଁଶ କରଳି ନା କଣ କୁହନ୍ତି।
ହଁ, ସେମିତି କିଛି ମୁଁ କେବେ ଖାଇନି, ଦେଖିଛି ଭିଡିଓରେ, ଆ ଆପ୍ ଆପଣଙ୍କ ଆଡ଼େ ସେଗୁଡ଼ା ହୁଏ ଆପଣ ବନାନ୍ତି?
ମୁଁ ବି ଦେଖିଛି କିନ୍ତୁ ମୁଁ କେଭେ ନା ବନେଇଛି ନା ଖାଇଛି ସେଥିରେ ଆଚାର ବି ତିଆରି ହଉଛି।
ଆପଣ ଆଚାର କରିଛନ୍ତି?
ହଁ, ଆଚାର କରିଛି, ମିଠା ଆଚାର, ଖଟା ଆଚାର ସବୁ ଆଚାର କରିଛି।
ଆପଣ ଏଇ ଯେଉଁ କରଡ଼ିରେ କଣ ବାଉଁଶ କରଡ଼ିରେ ଆଚାର ବନେଇଛନ୍ତି କେବେ?
ମୁଁ କେବେ ବନେଇନି କିନ୍ତୁ ବନେଇବି ବୋଲି ଭାବୁଛି, ସେଟା କୁ କଣ ନେଇକି ଆଶା ହୁଏ, ତା ତା କୁ ବାଉଁଶ କଛରେ ଯେତଳେ ଛୋଟ ଛୋଟ କୋମଳ ବା କଁଳିଆ ହେଇଥିବ, ତାକୁ ହାଣିକି ଆଣାଯିବ ତାକୁ ସିଝେଇକି ତାକୁ ଶୁଖେଇକି ସେଟା ମସଲା ତେଲ ଦେଇକି ବନାହୁୁଏ।
ଏଇ ଯଉ ଖଡ଼ା, ଆଉ ପୋଇ ଏସବୁ ଆଚାର ଖାଇଛନ୍ତି?
ନା ସେ ଖଡା ପୋଇ ଆଚାର ମୁଁ ଖାଇନି ତାର ଭଜା ଖାଇଛି, ତରକାରୀ ଖାଇଛି।
ସେମିତି ଯେମିତି ଏଇଟାକୁ ଆଣିବେ ତାକୁ ଟିକେ ସି ସି ଯେଇବେ ଅଳ୍ପ ସିଝେଇବେ ସିଝେଇକି ତାକୁ ଖରାରେ ଟିକେ ଶୁଖେଇବେ, ସୁକ ଖେଇକି ପୁଡ଼
ହଉ ଯୋଉ ପାଗ ଯେମିତି କରନ୍ତି ତେଲ ପକେଇ ନା ଯୋଉ ପାଣି ପକେଇକି ଗୁଡ଼ ଯୋଉ ଭାଙ୍ଗିକି ତାକୁ ପୁଣି ପକେଇକି ଯଅନ୍ତ ନ୍ତିକି ତା ଦେହରେ ସବୁ ମସଲା ଯେତକ ଅଛି ସବୁ ଦେଇକି ଖଟରେ ଯୋଉ ମେଥି ବଗେ ରେ ସବୁ ପଡେ। ଲଙ୍କା ଗୁଣ୍ଡ ସଵୁ ଦେଇକି ସୁଖେଇଲେ ଆଚାଡ଼ ବହୁତ ଭଲ୍‌ଲାଗେ। ଆଉ ଜାଣିଛନ୍ତି ନା ନାଇଁ, ସେମିତି ହିଁ ବାଉଁଶ କରଡିର ହିଁ ହଉଥିବ ମୁଁ ଯାହା ଭାବୁଛି।
ଓ ହୋ। ମୁଁ ସ୍ ସାରୁ ଆଚାର ଆଳୁ ଆଚାର ଏଇଗୁଡା ସବୁ ବନେଇଛି।
ସାରୁ ଆଚାର ବନେଇଛନ୍ତି?
ହୁଁ ହୁଁ ହୁଁ ଆଉ ଏଇ ଯୋଉ କଣ କହିଲେ, ଅ ଆଚାରରେ ମୁଁ କିସମିସ୍ କାଜୁ ଏଗୁଡ଼ା ବି ପକାଏ କାରଣ ଏଗୁଡା ବହୁତ ବଢିଆ ଲାଗେ।
ନାଇଁ ମୁଁ ଜାଣିପାରିଲିନି ଗୋଟେ କଥା ଆପଣଙ୍କ କଥାରୁ ମୁଁ ତ କେବେ ଖାଇନି। କିନ୍ତୁ ଆପଣ ଯୋଉ କହିଲେ ସାରୁ ଆଚାର ବନେଇଥିଲେ ସାରୁ ଆଚାରଟା ଆପଣ ସ ହାତରେ ବନେଇଥିଲେ, ମାନେ କେମିତି ବନେଇଥିଲେ ଆପଣ ସାରୁ ଆଚାର?
ସାରୁ ଆଚାର କୁ ହାଲକା ଉଷୁମ ପାଣି ରେ ତାକୁ ଗରମ କରିକି ଅ ପନ୍ଦରମିନିଟ କୋଡିଏମିନିଟ୍ ରଖିଲା ପରେ ତାକୁ ଖରାରେ ଶୁଖାାଯାଏ। ଖରାରେ ଗୋଟେ ଦିନ ଦି ଦିନି ଶୁଖିଲା ପରେ ତାକୁ ଆଣିକି ଆ ମସଲା, ତେଲ ଏଇଗୁଡା ସବୁ ଦେଇକି ବନାଯାଏ।
ସାରୁ ତ ଏମିତି ଆମେ ଖାଇଲେ ତରକାରୀରେ ପକେଇଲେ ନ ସିଝେଇଲେ ପାଟି କୁଣ୍ଡେଇ ହୁଏ, ଆପଣ ତ ଏମିତି ଏମିତିରେ ବି ମାନେ ତାକୁ ଅଧା ସିଝାଇବେ।
ଉଷୁମ ପାଣି ରେ ହାଲକା ଗରମ କରିଦେଲି ତ ସେଇ ଯୋଉ ତାର କୁଣ୍ଡେଇ ହବା ଗୁଣଟା କଟିଯାଏ। ତାକୁ ଖରାରେ ଶୁଖେଇଦେଲା ପରେ ସେ ଆହୁରି କଟିଯାଏ ତାକୁ ମସଲା ତେଲ ଭିତରେ ର ଖିଲା ପରେ ସିଏ ଆଉ କିଛି ଜଣା ପଡେନି। ତାର ସ୍ୱା
ନାଳୁଆ ତ ଲାଗ୍ ଏ ନା ତ କଣ କେମିତି ଆପଣ ବନଉଛନ୍ତି ମାନେ ଏ ମୁଁ କେବେ ଶୁଣିବି ନ
ଆରେ ସେଇଟା ସେଇଟା ତେଲ ସେଇଟା ତେଲରେ ଖରା ରହିଲା ପରେ ସବୁ ମାନେ କଣ ହୁଏ କହିଲ ପୁରା ଏମିତି ତରଳେଇ ଯାଏ ଯେମିତି ପୁରା ଗୋଟେ ପେଷ୍ଟ ଟାଇପ ର ହେଇଯାଏ କଣ କହିଲା ଆମର ଯୋଉଥିପାଇଁ କି ସେଟା ପୁରା ବଢିଆ ଲାଗେ ପାଟିକୁ।
ପୁରା ମାନେ ସେଟା ମିଶିଯିବ କି ମାନେ ଯେତେବେଳେ ଆପଣ ଆଚାର ବନେଇବେ ସେଇଟା ପୁରା ଆଚାର ସାଙ୍ଗେ ମିସିଯିବ ବୋଧେ।
ହୁଁ ହୁଁ ହୁ ପୁରା ମିଶିଯିବ।
ଆଳୁ ଆଚାର ବି ବନେଇଛନ୍ତି ଆଳୁକୁ ଶୁଖେଇକି ଏମ ଆଚାର ବନା
ସେଇ ସମାନ ପକ୍ରିୟାରେ ପ୍ରକ୍ରିୟାରେ ସେଇଟା ହୁଏ।
ଆ କେବେ ପାଣି ବାଲା ଆଚର ଖାଇଛନ୍ତି?
ପାଣି ଆଚାର ଖାଇଛନ୍ତି କେବେ?
ହଁ ପାଣିରେ ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ ଆଉ କଣ ସେଇ ପକେଇ କି ଲୁଣ ପକେଇ କି ଆଁ
ସେଇଟା ନୁହଁ ମାନେ ଯୋଉଁ ଆମେ ଯେଉଁ ସବୁ ମସଲା ଦେଇକି ଯେଉଁ ଆଚାର କରିକି ଖାଉଚନ୍ତି। ଅମ୍ବୁଚନ୍ତି ତ ମାନେ ସେଇଟାକୁ ଆମ୍ବ ଆଉ ଗାଜର ଆ ଆଉ କଣ ଆମ୍ବ? ଗାଜର ଆପଣ ଯାହାବି ଆଡ଼୍ କରିପାରିବେ ମିଶେଇ ପାରିବେ। ହଁ ତାକୁ ଖାଲି ପାଣି ତାକୁ ଗୋଟେ ବୋଟଲରେ ପାଣି ଆଉ ଆମ୍ବକୁ କାଟିକି ମୁଁ ଟିକେ ଭିନେଗାର ପକେଇକି ଗୋଟେ ଦିନ ରଖ ରଖିଦେବେ ତାପରେ ସେ ଆଚାରଟା ଖାଇବେ ଆପଣ ଇଏ ଆ ଆଚାର ଯାହା ବି ବନେଇଚନ୍ତି ଭୁଲି ଯିବେ ଏତେ ସ୍ବାଦ ତାର ସ୍ଵାଦିଷ୍ଟ ଏତେ
ସିରିକା ପକେଇଲେ ସିରିକା ପକେଇଲେ ହିଁ ସିଏ ଅଧିକା ଦିନ ରହିଥାଏ।
ରହିଥାଏ ତ କଥା ତ ଆପଣ ଅଧିକା ଦିନ ରଖିବେ କଣ ଆପଣ ତ ଖାଇଦେବେ ଗୋଟେ ଦିନରେ। ଏତେ ଭଲ ଲାଗିବ ଆପଣଙ୍କୁ ମୁଁ ଏଟା ଥରେ ଭିଡ଼ିଓରେ ଦେଖିଥିଲି। ଆଉ ଥରେ ବନେଇଥିଲି ସତକୁ ଏଟା ପୁରା ବହୁତ ମାନେ ବହୁତ ଇତି ଭଲ ଲାଗିଲା ଆଉ ଭଲ ଆଉ ମସଲା ନ ଖାଇଲେ ବି ଭଲ ଆପଣଙ୍କ ପାଇଁ। ସେଥିପାଇଁ ଆଉ ଆପଣ କେବେଥରେ ଚେଷ୍ଟା କରିକି ବନାନ୍ତୁ ଭଲ ଲାଗିବ। ବୁଝିଲେ।
ବର୍ଷା ହଉନି। ମେଘୁଆ ପାଗ କରିକି ରଖିଚି ଯୋଉଥିପାଇଁ କି ବହୁତ ଜୋରରେ ଗରମ ହଉଚି।
ନାଇ ଏଠି ବହୁତ ଜୋରେ ଶୀତ ଲାଗୁଛି। ଆକ୍ଚୁଆଲି ରଜ ପାଗ ଟା କରିଚି ତ ସେ
ଉଁ ହୁଁ ରୁମ୍ ଭିତରେ ରହିଲେ ଟିକେ ଶୀତ୍ ଶୀତ ଶୀତ ଲାଗୁଥିବ ଘର ଭିତରେ ରହିଲେ ବାହାରକୁ ଆସିଲେ ହାଲକା ହାଲକା ବରଫ ହଁ ପଢୁଥିବ ଏଇ ପାଗ ଦେଇଚି ଆଉ।
ନାଇଁ ନାଇଁ ବରଫ ତ ପଡୁନି ହଁ ବରଫ କଣ ପାଇଁ ପଡ଼ିବ ଏ କୁଆପଥର ବର୍ଷା ହେଲେ ହବ ଟିକେ। ଯୋଉ ବର୍ଷା ହେଲେ ନହେଲେ ଏତେ କଣ ପାଇଁ ବରଫ ପଡ଼ିବ। ଏବେ ଯୋଉ ପାଗ ଦେଇଚି ରଜ ପରେ ବୁଲିଲେ ଭଲ ଲାଗିବ। ବୁଲିବାକୁ ଭଲ ଅଛି ଖାସ୍ କରି ପୁରୀ ଗଲେ। ଦେଖିବା ଆମେ ତ ଚେଷ୍ଟା କରୁଛୁ ଯିବା ପାଇଁ କଣ ହଉଛି।
ଏବେ ଏଇ ଯୋଉ ମେଘୁଆ ପାଗ ଦେଇଛି ମେଘୁଆ ପାଗରେ ଆକାଶରେ ଗୋଟେ ଇନ୍ଦ୍ରଧନୁ ପଡିଛି ସାତଟା ରଙ୍ଗ ବାଇଗଣୀ- ଉଁ ଆଉ କଳା, ହଳଦିଆ, ଧଳା, ନୀଳ ଏହି ଭଳିଆ ସବୁ ରଙ୍ଗ ହଁ।
ଆଚ୍ଛା।
ସେ କଣ କହନ୍ତି ବାଘ ନିିଶ ହନାଲା?
ହନାନା।
ହ ନା ଲା ବାରେ ବାଇଗଣୀ ଘ ରେ ଘନନୀଳ ନୀ ରେ ନୀଳ ସ ରେ ସବୁଜ ହ ରେ ହଳଦିଆ ନା ରେ ନାରଙ୍ଗୀ। ଲା ରେ ଲାଲ୍ ଏମିତି ସାତଟା ରଙ୍ଗ।
ଆଉ ତମେ ବି ସେମିତି ତମେ ବି ସେମିତି।
ଆଉ ଆପଣ ଯୋଉ- ଉଁ ପଢୁଥିଲି ସରିଲାଣି ପଢ଼ା?
ନାଇ ମୁଁ ପଢୁନି ଏବେ ବାହା ମାନେ ବାହାଘର ସରିଲାଣି। ନାଇ ମୁଁ ବାହାଘର ସରିଲାଣି ମୁଁ ବାହା ସାରିଲିଣି ଏବେ ଶାଶୁଙ୍କ ଘରେ ଅଛି ମାନେ ଶଶୁରଙ୍କ
ଓହ ଉଁ ବାହାଘର ଗୋଟେ ବଢିଆ ଜିନିଷ ଅ ବାହାଘର ତ ବହୁତ ପ୍ରକାର ର ହୁଏ। ଆପଣଙ୍କର କଣ ଓଡିଆ ବାହାଘର ନା ବଙ୍ଗାଳୀ ନା
ମୁଁ ଓଡିଆ କହୁଛି ମାନେ ଓ ଓଡ଼ିଆ ଆଉ ଓଡ଼ିଆ ବାହାଘର ଆଉ ଓଡ଼ିଆ କହୁଛି ମାନେ ଓଡ଼ିଆ ବାହାଘର। ହଁ ମୁଁ ଆମର ତୋଳା କନ୍ୟା ବାହାଘରେ କରିଥିଲି ମାନେ ମୁଁ ଆସିକି ପୁଅ ଘରେ ବାହା ହେଇଥିଲେ। ମାନେ
ବା ହଁ ବାଡିରେ ଆଉ ଆପଣ କଣ କଣ ଚାଷ କରନ୍ତି?
ବାଡ଼ିରେ ମଲ୍ଲି ଫୁଲ ହେଇଛି ମୁଁ ସେଇଟା କେବେ ବହୁତ ସାରା ହବ
ମଲ୍ଲି ଫୁଲ ତ ଆପଣ ଏମିତି ରଖିଛନ୍ତି ତା କୁ ଖାଲି ଏମିତି ସଜେଇବା ପାଇଁ କିନ୍ତୁ ଚାଷ କଣ କରନ୍ତି ପରିବା?
ଚାଷ ମୁଁ ଗାଜର ଲଗେଇଛି।
ହଁ।
ଲଗେଇଛି ମାନେ ଆମର ବଡ଼ ବାରିଟା ତ ସେ ଗାଜର ଆଉ ମୂଳା ଫୁଳା ଏ ସବୁ ଚାଷ ହୁଏ ମାନେ ବାଡ଼ିରେ ସେଇଟା ଯେଉଁ ମାଟି ତଳ ଯେଉଁ ଜିନିଷ ଗୁଡ଼ା ଆଳୁ ବି ଲଗାନ୍ତି ଆଉ ଆଳୁ ଯେଉଁ ଛୋଟ ଛୋଟ ଆଳୁ ହୁଏ ଯେଉଁ ବାଡିରେ ତ ଏତେ ହଁ ନିଜର ଯଉ ଘର ଇଏରେ ଯେଉଁଟା ଆଳୁ ଇଏ ହେଇଥାଏ ତାକୁ ମୁଁ ନିଜେ ଖୋଳିକି ନେଇକି ଆସେ। ବହୁତ ଭଲ ଲାଗେ କାକୁଡି ବି ଲଗା ହୁଏ ବର୍ଷା ଦିନ ଆସିଲାଣି।
ହଁ ଆମ ୱାର୍ଡିରେ ବି ସେଇ ଟାଇପ୍ ର। ହଁ ଆମର ବାଡିରେ ବି ସେଇ ଟାଇପ୍ ରେ ବାର ମାସି ଆମ୍ବ ବାର ମାସି ପଣସ। ଆଉ ହଁ ବାରମାସି ମୁଁ ସେଇ ଗଛ ଗୁଡା ବାହାରୁ ଆଣିଥିଲି।
ଦତେ ବୋଧେ ମାନେ ଆପଣଙ୍କ ସ୍ତ୍ରୀ ନା ଆପଣ ଲଗେଇଛନ୍ତି?
ହଁ ମୁଁ ନିଜେ ଲଗେଇଛି ମୋର ବାହାଘର ହେଇନି ତେଣୁକରି ମୋର ସ୍ତ୍ରୀ ନାହାନ୍ତି। ଅ ଆଉ ସେଇ ଗଛ ଗୁଡା ବହୁତ ମାନେ ଏନି ଟାଇମ୍ ବାର ମାସ ଯାଅ। ସେ ଗଛରେ ଫଳ ରହିଥିବ ଆଉ ଭାରି ବ
ମୁଁ ଏତେ ଲଗେ ପାରୁନି କାରଣ ମୋର ଛୁଆ ପିଲା ଅଛନ୍ତି ତ ତ ସ୍କୁଲରୁ। ସ୍କୁଲ ବିଦା କରିବାକୁ ପଡୁଛି ଏବେ ତ ସ୍କୁଲ ଖୋଲିଲାଣି।
ସବୁଥିରୁ ଗୋଟିଏ ଗୋଟିଏ ଗଛ ଲାଗିଛି ଆଉ। ଉଁ ବାଇଗଣ ଗଛ ତିନି ଚାରିଟା ଲାଗିଛି ଛାତ ଉପରେ ବି ଲାଗିଛି। ଆଉ କୋବି ଗଛ ଲାଗିଛି ମତେ କୋବି ଭାରି ପସନ୍ଦ। ଆଉ ଫୁଲ
ଲଗେଇଛନ୍ତି?
ହଁ ଛାତରେ ବସ୍ତାରେ ମାଟି ଭର୍ତ୍ତି କରିକି ଛାତରେ କୋବି ଲାଗିଛି। ଫୁଲ କୋବି ମୋର ଭାରି ପସନ୍ଦ।
କମ ଦିନ ସେଟା ରହିବ ନା ଏତେ ଭାରି ଓଜନ। ମାଟି ଫାଟି ସବୁ।
ମୁଁ ତାହାଠୁ ଦେଖିକି ସାଇଡ ରେ କାନ୍ଥ ସେ ଯୋଉ ତଳେ ଯୋଉ କାନ୍ଥ ଥିବ ସେ କାନ୍ଥ ଉପରେ ଉପରେ ସବୁ ଲଗା ହେଇଛି।
ମାନେ ବୁଝିପାରିଲେ ଆପଣ ସେ କୁଣ୍ଡ ଭଳିଆ କରି ଲଗେଇଛନ୍ତି। ନା ମାଟିଟା ଏମିତି ଖେଳେଇକି ତଳେ।
ଘରେ ଲାଗିଛି। ଚି କିନ୍ତୁ ଘରର ତଳେ ଯୋଉ କାନ୍ଥ ଟା ଛାତକୁ ଟେକିକି ଧରିଛି। ସେ ଉପରେ ସିଧାରେ ବି ସେ କାନ୍ଥ ଅଛି ନା ତା ଉପରେ ରଖିଲି ସେ କାନ୍ଥ ଉପରେ ଭରାଟା ରହିବ। ତ ତେଣୁକର ସେଇ କାନ୍ଥ ଉପରେ ଭରାଟା ଦେଇକି ସେଇ କୁଣ୍ଡ ଗୁଡାକ ରଖାଯାଇଛି ତା ଉପରେ ଖତ ଦେଇକି ମାଟି ଦେଇକି ରଖା ହେଇଛି ସେଥିରେ ହିଁ
ଆ ବ କୋବି ଫଳିଲା?
ହଁ କୋବି ଫଳିଲାଣି କୋବି ତୋଳା ଚାଲିଛି ଖିଆ ଚାଲିଛି ପୁଣି ଲଗା ଚାଲିଛି।
କଲି କୋବି ଫଳିବା ଆପଣଙ୍କର ଫଳିଲାଣି ସେଇଟା ଶୀତଦିନ ହୁଏ।
ନାଇଁ ନାଇଁ ଏବେ ବି ଅଛି ନା ଟାଇପ୍ ର ଏଇ ଯୋଉ ବିଭିନ୍ନ ପ୍ରକାରର କୋବି।
ଆପଣ କୁସୁମ କୋଳି ଖାଇଛନ୍ତି।
ହଁ କୁସୁମ କୋଳି ତ ମୋର ବହୁତ ପସନ୍ଦ। ଆଉ କୁଷୁମ କୋଳିରେ ଲୁଣ ହାଲକା ଦେଇ ଲଙ୍କା ଦେଇ ତାକୁ ବନେଇଦେଲେ ଭାରି ହଉଛି ସ୍ଵାଦିଷ୍ଟ ଲାଗେ।
ସୁଆଦ ଲାଗିବ। ହଁ ହଁ। ଆମେ ତ ସେଗୁଡ଼ା କେବେ ଖାଇନୁ ଜଙ୍ଗଲରେ ଯାଇନୁ ଏଆଡ଼େ ସେଗୁଡ଼ା ମିଳୁନାହିଁ।